ହୁଁ କଣ କରୁଥିଲେ ଆଜ୍ଞା।
ହଁ ଅଁ। ମୁଁ ବସିଛି ଆଉ ଆମର ଏଇ ଲାଇନ୍ ଟା କଟିଯାଇଛି ତ ଏଇ ଯେଉ ବସିଛି ବର୍ଷା ଆଇଲାଣି। ଆଉ ଆଜି କଣ ଦିନ ମାନେ କଣ କେମିତି କଣ ଥିଲା ଦିନ ମାନେ?
ହଁ ସେମିତି ଖାଲି ଭୁଲ ଗୋଡ ହାତ ପୁରା ଦରଜ ହେଇଯାଇଛି।
ହଁ ଆଜିିବୋ ସବୁ କିଣାକିଣି କରିବା ପାଇଁ ଯାଇଥିଲ। କିଣାକିଣି ବୋଧେ ଆଜି ସବୁ କରିବାକୁ ଯାଇଥିଲ।
ହଁ ତୁମେ ରଜ ପାଇଁ ସବୁ କିଣାକୁଣି କରିସାରିଲଣି? ମୁଁ ଡ୍ରେସ କିଣିନି।
ସଇଲାଣି।
ଓହୋ ନାଇଁ ମୁଁ ଡ୍ରେସ୍ କିଣିନି।
ଆଉ ରଜରେ ତାହଲେ କଣ ପିନ୍ଧିବ?
ରଜ ମୁଁ କରିବିନି।
ଅ ହୋ ଆଚ୍ଛା। ଆଉ ଷ୍ଟେସନାରୀ କିଣିଲ କି ନାହିଁ?
ମୁଁ ପି ଲଗଉନି ସେ ସବୁ କିଛି।
ଆଉ କଣ ଘରେ ପି
ତମେ କିଣା କୁଣି କରି ସାରିଲଣି?
ଘରେ ନାଇଁ ମୁଁ ହଷ୍ଟେଲରେ ରହୁଚି।
ହଁ ସଇଲାଣି।
କହଲି ଘରେ ନାହିଁ ହଷ୍ଟେଲରେ ରହୁଚି।
ଓହୋ।
କିଣା କୁଣୀ କରିସାରିଲାଣି?
ଘରକୁ ଯିବନି ରଜରେ? ଅ
ନାହିଁ।
ହଁ ସବୁ ସଇଲାଣି ହ।
ତମେ ଏବେ କଣ ଘର
ହଁ ଖାଲି ଚୁଡ଼ି ଫୁଡି ସେଇଟା କିଣିନୁ। କାଲି କାଲି ଯିବୁ କିଣିବି ଆଉ।
ଓହୋ ଡ୍ରେସ ତାଲେ କିଣି ସାରିଲୁଣି।
ହଁ ହଁ।
ହଁ ଆଉ କଣ ଖାଇଥିଲ?
କଣ ଏଇ ସନ୍ଧ୍ୟାବେଳେ ଚୁଡ଼ା ମିକ୍ସଚର ଟି ଖାଇଥିଲି ଆଉ।
ଓହୋ ଆଉ ଦିନରେ?
ତ ଦିନରେ ସେ ଭାତ ଡାଲି ପୋଟଳ ଆଳୁ ଭଜା, ଆମ୍ବ ଏତିକି।
ଆଉ ଘରେ ସମସ୍ତେ ଭଲ ଅଛନ୍ତି? ମୁଁ ମା ତ ଟା ଆଉ ଭାତ ସୋୟାବିନ୍ ତରକାରୀ ଅଣ୍ଡା ତରକାରୀ ଖାଇଥିଲେ।
ଓହୋ ହଁ ସମସ୍ତେ ଘରେ ଭଲ ଅଛନ୍ତି। ତମ ଘରେ?
ହଁ ଭଲ ଅଛନ୍ତି। ତମ ଘରେ କିଏ କିଏ ଅଛନ୍ତି?
ତମ ହଷ୍ଟେଲରୁୁ କେବେ ଯିବ ଘରକୁ?
ମୁଁ ଏକ୍ଜାମ ସରିଲେ ଯିବି ଆର ମାସରେ।
ଓ ଏକ୍ସାମ୍ ବୋଧେ ପଚିଶ ତାରିଖ ଘୁଞ୍ଚିଗଲା।
ହଁ। ତମର ବି କଣ ଏକଜାମ ଅଛି?
ନାଇଁ ନାଇଁ ଆମର ଏଇ ଜୁଲାଇ ମାସ ରେ ହବ। ଆଉ ତମ ଘରେ କି କିଏ ଅଛନ୍ତି?
ବାପା, ଭାଇ ମା ଦିଦି ମୁଁ ଦାଦା ଖୁଡି ପୁଅ ସମସ୍ତ ଅଛ ତମ ଘରେ?
ବାବା ମାମା ଆମ ମୋ ଛୋଟ ଭାଇଟିଏ ମୁ। ଏତିକି ଆଉ ହଁ ହଁ।
ତାହାଲେ ତମେ ବଡ?
ହଁ ହଁ, ମୁଁ ବଡ ଆମ ଘରେ।
ଆଉ ଆଣ୍ଟି କଣ କରୁଛନ୍ତି?
ଆଣ୍ଟି ଘର କାମ।
ଆଉ କାଲି ତମର କଣ ହଉଛି ମାନେ ଆପରେ କଥା ହଉଥିଲି। ଆଉ କାଲି କଣ କଣ ମିଠା ହଉଛେ?
ସେଇ ନର୍ମାଲ ଚକୁଳି ପି
ଭଲ ଘାରେ ରହିକି ପୁରା ମଯା ଆଉ।
ନାଇଁ ଦେଇଛି ବନ୍ଦ କରିଦେଲା।
ଆଉ ବୁଲାବୁଲି କରିବା ପାଇଁ କୁଆଡେ ବାହାରକୁ ଯାଏନ କେବେ?
ବଧେ ଏଇଟା ଫୁଲ କରିଦଛ? ହଁ ଦେଖିଆ ଯଦି ଏଇ ବର୍ଷା ପବନ ନ ହୁଏ ତାହେଲେ ଯିବୁ ଦେଖିବା ବୁଲିବା ପାଇଁ ନହେଲେ ନହିଁ ଆମ ଏଇଠି ତ ପାଖରେ ଉତ୍ସବ ହବ ଆଉ। ବର୍ଷା ଯଦି ନ ହୁଏ ଦେଖିଆ ଯଦି ଖରା ବି ଯଦି ଅଧିକ ହେଲେ ଯାଇହବନି।
ତମର ଦୋଳି ବନ୍ଧା ସରିଲାଣି?
ହଁ ମ ଘରେ ଦୋଳି ପଡିଛି। ଗାଁରେ ଯୋଉ ଉତ୍ସବ ହବ ସେଠି ବି ଦୋଳି ପଇଲାଣି।
ସେଠିକି ଯିବ ନା ନାଇଁ?
ହଁ ସେଠିକି ଯିବୁ ଆଉ। ଯଦି ବର୍ଷା ଫର୍ଷା ନହବ ତାହେଲେ ଦେଖିଆ ଜିବୁ।
କରୁଥିଲା?
ଏ ଅନ୍ଧାରେ ଯାଇଛି ବସିଛି ଆଉ। ନା ପା ବର୍ଷା ଫର୍ଷା ଯୋରେ ଉଠେଇାଣି ତ ଲାଇନ୍ ନାହିଁ। ମଜା ହଉ
ଆଉ ତମଆଡେ କଣ କଣ ଚାଷ କରାଯାଏ?
କଣ କହିଲ? ଆମ ଆଡ଼େ ହୁଁ ନର୍ମାଲି ଜିନ୍ତି ସମସ୍ତିଙ୍କ ବାରି ଅଛି ସେମିତି ମାନେ ଶାଗ। ଆଉ ଏମ୍ ତି ପନିପରିବା କହିବାକୁ ଗଲେ କଞ୍ଚା ଲଙ୍କା ଧନିଆ ପତ୍ର ଆଉ ଏମତି ଭେଣ୍ଡି ଫେଣ୍ଡି। ଓ କଣ ଏ ଭେର୍ସୁଙ୍ଗା ପତ୍ର ଗଛ। ହଁ ଘରେ ବା କହୁଛି ଘରେ ଭେର୍ସୁଙ୍ଗା ପତ୍ର ଗଛ ଭେଣ୍ଡି ଗଛ ବୋଇତାଳୁ। ଉ ଗଛ ଆଉ କଞ୍ଚାଲ ତା ଏତିକି ଲାଗିଚି ଆଉ। ଫୁଲ ଗଛ ଯାହା ଲାଗିଚି ଆଉ। ମୁଁ ଲଗେଇଚି କଣ ଭେର୍ସୁଙ୍ଗାପତ୍ର। ମାନେ ମାନେ ଭେର୍ସୁଙ୍ଗା ପତ୍ର ଟା ମାନେ ଭଲ ଲାଗେ ତ ଛୁଙ୍କଟା ସେ ଯୋଗୁ ଭେର୍ସୁଙ୍ଗା ପତ୍ରଟା ଲଗେଇ ଦେଇଛି ଆଉ। ଆଉ ସବୁଗୁରା ହେଇ ମୋ ଜେଜିମା ଗୋଟେ ଅଛି ସେ। ଆଉ ତମେ ଗଛ ପଛ ଲଗାଅ ନା ନାହିଁ? ହାଲୋ କହିଲି ତମେ ଗଛ ଫଛ ଲଗାଅ ନା ନାହିଁ?
କଣ ଲାଗୁଚି ହାଲୋ।
ହଁ କୁହ। କୁହ କୁହ।
ଆଉ କଙ୍ଗ କଙ୍ଗ ଗଛରେ ବସେ?
ଆଉ ତମ ଘରେ କଣ ସବୁ ଲାଗିଛି ଗଛ?
ଆମ ଘରେ ମୋ ମା କିଛି ଲଗାଏନି।
ହୁଁ ଆ ଫୁଲ ଗଛ କିଛି ଲାଗିନି?
ମୁଁ ଯେତେବେଳେ ଥାଏ ସେ ପାଗ ଭେଡିରେ ଜହ୍ନି।
ହଁ ହଁ ଆଉ। କାଲି ପାଇଁ କଣ ପ୍ଲାନ୍ ଅଛି ନାଇଁ ନାଇଁ ଆମ ଚା ଷ ଫାଷ ନାହିଁ ଆଉ ତମର କଣ କାଲି ପ୍ଲାନ୍ ଅଛି ବୁଲା ବୁଲି କରିବାକୁ?
କାଲି ନାଇଁ କିଛି ପ୍ଲାନ ନାହିଁ ଦେଖିଆ କଣ ହଉଚି ଆଉ।
ଏଇ ହଷ୍ଟେଲ ପାଖରେ ଏଁ କିଛି ମାନେ ଦୋଳି ଫୋଳି ମାନେ। କିଛି ଉତ୍ସବ ଫୁତ୍ସବ ନାହିଁ?
ହଁ ଅଛି ଏ ପାଖରେ ଆଜି ଯାଇଥିଲୁ ବାହାରୁକୁ ଯେ ଦେଖିଥିଲୁ ଅଛି ଗୋଟେ ପାଖରେ ଯେ ଭାବୁଛୁ ଯିବୁ ବୋଲି।
ହଁ ସେଇଠିକି ଏନା ଟିକେ ବୁଲ୍ ଦେଇକି ପଳେଇ ଆସିବୁଆଉ। ଏକରେ ହୁଁ ଏକ୍ଜାମ ଅଛି ବୋଲି କିନ୍ତୁ ଯିବାକୁ
ଯିବା ପାଇଁ ପୁଣି ଇଛା ହଉନି।
ଇଚ୍ଛା ହଉନି ଯେ ଏକରେ ଫୁଣି ନଗଲେ ଏକରେ ଫୁଣି ମନଟା। ଅଁ ଏ ଫୁଣି ଦେଇ ପଳେଇଲେ ମନ ଟା ଶାନ୍ତି ଲାଗିବ।
ଦେଖିବା ଆଉ।
ହଁ କାଲି ଯଦି ଭଲ ପାଗ ଦିଏ ଯିବା ନହଲେ ନାହିଁ ଆଉ।
ଗୋଟେ ବର୍ଷା ହେଇଯାଉଛି ନା ପାଗ ଠିକ ରହିଲେ ଟିକେ ସମୟ ଭଲ ହେଇଲେ ତାପରେ ଗୋ ପାଗ ଚେଞ୍ଜ ହେଇଯାଉଛି।
ହଁ ଏଇତ ବର୍ଷା ଯାଉଛ କୁଆଡେ ମାଡି ଯାଉଛି କାଲି ସେମିତି ବର୍ଷା ହେଇଥିଲା ଆଜି ବିିକ ବର୍ଷା ହେଲାଣି ଆଉ ବର୍ଷା ବର୍ଷା କିଛି ପକଉନି କିନ୍ତୁ ଲାଇନ କାଟି ଦେଇଛି। ହଁ ଆଥ୍ରା ହଁ ବିଜୁଳି ଦରେ ମାରୁଛି। ମୁ ଲାଇନ କଟି ଯାଇଛି କିନ୍ତୁ ବର୍ଷା ପକଉନି ପବନ ଦ ହଉଛି।
ଆସିଯିବ ତାହେଲେ ଲାଇନ ଘଡଘଡି ଯଦି ଏତେ ହଉନି ଆସିଯିବ।
ଲାଇନି ଗଲାଣି ଦି ଘଣ୍ଟା ହେଲାଣି ଆସିନି ଏଇ ପାର୍ଜନ୍ତ।
ଦି ଘଣ୍ଟା ହେଇସାରିଲାଣି।
ହଁ କିନ୍ତୁ ବର୍ଷା ପକଉନି ଖାଲି ବିଜୁଳିଁ ମାରୁଛି ପବନ ହଉଛି ବୋଲି ଲାନ କାଟିି ଦେଇଛି।
ତାହେଲେ ଅନ୍ୟ ଯଦି ପାଖାପାଖି କିଛିରେ ବଷା ହଉ ତ ସେଥି ପାଇଁ କାଟି ଦେଇଥିବେ।
ହଁ ଗାଁ ରେ ତ ସେଇଆ ଲାଇନ ଟିକେ ନେବ କଣ ହେଲେ କାଟିଦେବେ ଦିଇ ତିନି ଘଣ୍ଟା। ଆଉ ତମ ଗାଁରେ ସେମିତି ହୁଏ ନା ନାଇଁ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ ହ୍ୟାଲୋ। ଆରେ ତ ମୁଁ କିଛି ଶୁବୁନି ହ୍ୟାଲୋ। ହଁ ଆରେ ମୁଁ କହିଲି ତମ ହଁ। ହଁ ହଁ ଶୁଭିଲା। ହ ମୁଁ କହିଲି ତମ ଗାଁଡେ ଏମିତି ହୁଏନାଇ ଲାଇନ ଫାଇନ୍ କଟିଯାଏ ବର୍ଷା ହେଇ
କେ ଆ ସି ତାର ଶଣାଇୁ
ହଁ ଯୋଉ ତମ ଗାଁରେ ଯଦି ବର୍ଷା ହେଲେ ଲାଇନ୍ ପେଟ କଟି ହଁ
ହଁ ତିନି ଦିନ ପୁରା ଲାଇନ କଟି ଯାଇଥିଲା।
ଉୁଁ ହଁ।
କୋଉ ଜୋରେ ବର୍ଷା ହେଇଥିଲା ଯେ ଗଛ ଗୁଡା ପା ଭାଙ୍ଗିକି ଆମର ଯୋଉ ଟ୍ରାନ୍ସମିଟର ଅଛି ସେଇଟା ବି ଖରାପ ହେଇଯାଇଥିଲା।
ଆମର ଏପଟେ ପ୍ରାୟ ହାତୀ ଆଇଲେ ଲାଇନ କଟି ଯାଉଛି ହାତୀ ପ୍ରାୟ ପଳେଇ ଆସୁଛି ନା ଗୋଟ ଲ ଉ ହଉ ହଉ ମୁଁ ରଖୁଛି ଆ
ହଉ ମୁଁ ଟିକେ ଖାଇକି କଲ କରୁଛି।
ଅ ହଉ ଠିକ୍ ଅଛି।